ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭମ ଭାଇ ନମସ୍କାର।
ହଁ ଭାଇ କୁହ?
ଆଉ ଭଲ ଅଛନ୍ତି?
ହଁ ଭଲ ଅଛି ଆଉ ଏମିତି ମୁଁ ତ ବାହାରକୁ ପଳେଇ ଆସିଛି ଆଉ ଭଲ ଅଛି ଭାଇ ତମେ ଭଲ ଅଛ?
ହଁ ଭାଇ ବହୁତ ବଢିଆ ଆପଣଙ୍କ ଖାଇବା ସରିଲାଣି କି?
ଖାଇକି ଉଠିଲି ଆଉ।
ଏ ହଁ।
ଆଉ ତମେ ଖାଇ ଆଉ ମାନେ ମୁଁ ଆସିଛି ଭୁବନେଶ୍ଵର ଆଡେ ଆସିଛି।
ଆ କଣ କାମରେ ଯାଇ ଆସିଛନ୍ତି ନା କଣ?
ହଁ ଆମର ଇଣ୍ଟରନସିପ କରିବାକୁ ଆସିଛି ତ ମୁଁ।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଏକା ନା ଆପଣଙ୍କ ସାଙ୍ଗ କିଏ ଆସିଛି?
ଆମେ ଚାରିଜଣ ଆସିଛୁ।
ହୁଁ ହୁଁ, ଆଚ୍ଛା ଆଚ୍ଛା କଣ ଖାଇବାରେ କଣ ହେଇଥିଲା କି?
ଆଜି ଖାଇବାର ହେଇଥିଲା ଭାତ ଡାଲି ଏବଂ ମାଂଉଷ ବଡ଼ି ଆଳୁ ତରକାରୀ। ଆଉ ଖରିଟି ମଧ୍ୟ ମିଳିଥିଲା ଖିରି।
ଆଛା ଆଚ୍ଛା। କଣ ମେସେ ରେ ଖାଉଛନ୍ତି ନା ହଷ୍ଟେଲ?
ଆମର ଗୋଟେ ହୋଟେଲକୁ ସବସ୍କ୍ରିପସନ୍ ଦିଆଯାଇଛି। ସିଏ ମାସ ଖୁରୁ ଯାଇ ଦିଟା ମିଲ୍ସି ଆମକୁ ହଷ୍ଟେଲ ଗେଟ ପାଖରେ ଆଣିକି ଦବ।
ଆଚ୍ଛା ଆଛା, କେତେ କଣ ନବ ମାସ ପାଇଁ?
ତିନିହଜାରେ ଦୁଇଶ।
ଆଚ୍ଛା ଆଚ୍ଛା।
ଗୋଟେ ମିଲ୍ସୀ। ପଖାପାଖି ତେପନ ଟଙ୍କା।
ଓ ହୋ ହୋ ହୋ। ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି କି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଶୁଭମ ଭାଇ ମୁଁ ଗୋଟେ କଥା ଭାବୁଥିଲି କହିଥାନ୍ତି କି?
ହଁ କହୁନ।
ଆଚ୍ଛା ଆଚ୍ଛା ଆପଣ ଭୁବନେଶ୍ୱରରୁ କେବେ ଫେରିବେ?
ମୁଁ ଭୁବନେଶ୍ଵରରୁୁ ଫେରିବି ଅଗଷ୍ଟ ଫାଷ୍ଟରେ ଅଗଷ୍ଟ ଫାଷ୍ଟରେ ଫେରିଯିବେ ଅଗଷ୍ଟ ଫାଷ୍ଟ ୱିକରେ।
ଆଛା, ମୁଁ ଭାବୁଥିଲି ଭୁବନେସ୍ୱର ଆସିଲି ଗୋଟେ ବଣଭୋଜି କରିଥାନ୍ତେ? କଣ ଆପଣଙ୍କ ଆପଣ ରାଜି ତ? ଆପଣ ମତାମତ
ବଣ ବଣଭୋଜି କରିବା ଯେ କେତେ ଜଣ କରିବା ଆଉ କଣ କଣ ଆଇଟମ୍ କରିବା ସେଇଟା କହିଲେ ମୁଁ ରାଜି ମଧ୍ୟ ହେବି କାରଣ ଭୁବନେଶ୍ୱରରୁ ଯିବି ତ ମୋର ପଇସା ବହୁତ ଅଲରେଡି ସରିଗଲାଣି। କଣ ଭୋଜୀ କରିବାକୁ ମୁଁ ରାଜି ଯଦି ମୋର ବଜେଟ ଫ୍ରେଣ୍ଡ ହବ ତାହେଲେ ମୁଁ ମିଶିବି ତମେ କହୁନୁ କୁହ କଣ କଣ ଆଇ ଟମ ହେବ ଆଦା ସାଧା ଆଇଁଷ କଣ କଣ ହେବ କୁହ?
ଆପଣ କଣ ସାଧା ଖାଆନ୍ତି ନା ଆମିଷ?
ମୁଁ ସେମିତି କିଛି ନାହିଁ ସବୁ ଖାଏ ଆମିଷ ସାଧା ସେମିତି କିଛି ମୋର ନାହିଁ।
ଆଚ୍ଛା ଆଚ୍ଛା ଆଛା। ମୁଁ ଭାବୁଥିଲି କଣ କମ କମ ଖର୍ଚ୍ଚାନ୍ତର କରିବା।
ଆଚ୍ଛା ଠିକ ତାହେଲେ ମୁଁ ମିଶିବି କିଛି ଅସୁବିଧା ନାହିଁ।
ଆଚ୍ଛା ଆଚ୍ଛା ମୁଁ ଭାବିବାର ଭାତ କରିବା ଆଉ ଡାଲି ଡାଲି ଟିକେ ଆମିଷର କଣ ଚିକେନ ଟିକେ କରିବା ସାଧାର ଛ ତୁ କରିବା କଣ ଆପଣ ରାଜି? ନା ଆପଣଙ୍କ ମତା ମତ ଜଣନ୍ତା ନା ଆଉ କଣ କଲେ ହେଇଥାନ୍ତା ଭଲ? ହୁଁ।
ଏଠି ଆମେ ଭାତ କରିବା ଡାଲି କରିବା ଚିକେନ ମଧ୍ୟ କରିବା ଏତିିକି ତ ଠିକ୍।
ଆଚ୍ଛା ହଁ ହଁ।
ଛତୁ ବଦଳରେ ମୋ ହିସାବରେ ପନିରଟା କରିଦେଲେ କାରଣ ପନିର ଭଉତ୍ ଲୋକ ଖାଇବାଙ୍କୁ ରାଜି।
ହ
ନାଁ କଣ?
ଛା ଅ ହଁ ହଁ ସେଇଟା ଭଲ ହୁଅନ୍ତା।
ପ୍ରାୟ ବହୁତ ଲୋକଙ୍କୁ ହିଁ ଭଲ ଲାଗେ ଛତୁଟା ପ୍ରାୟ ଲୋକ ଖାଆନ୍ତିନି ମଧ୍ୟ ଆଉ ସାଲାଡ଼ ଟି ମଧ୍ୟ କରିଲେ ଭଲ ହନ୍ତା‌‌।
ହଁ ହଁ ହଁ ସେଇଟା ବି କରିବା ନା।
ଅ।
ଆଚ୍ଛା ଆଚ୍ଛା ତ ଆପଣଙ୍କୁ ପନିଅରୀ ତରକାରୀ କରିବାର ଆସେ କି?
ପନିର ତରକାରୀ ମତେ ଆସେନି କିନ୍ତୁ ମୁଁ ଶିଖିବାକୁ ମଧ୍ୟ ଚେଷ୍ଟା କରିନି କେବେ। ପନିର ତରକାରୀଟା ଶିକିଲେ ମତେ ହବ ଆଉ ପନିର ତରକାରୀ ମୁଁ ତ ପ୍ରାୟ ଏବେ ଏବେ ଶି ଖିଲେ ଶିଖିଥୁ କିନ୍ତୁ ଆମେ ତ ମେସ୍ ରୁ ଅଡ଼ର୍ କରିଦୋଉ।
ହଁ
ତେଣୁ କରି ଏତେ ଦରକାର ପଡ଼ିନି ଯେବେ ଦରକାର ପଡ଼ିବ ତେବେ ଶିକିବାକୁ ବାଧ୍ୟ ହେବି ଆଉ।
ଆଚ୍ଛା ଆପଣ କଣ ରୋଷେଇ ଜାଣ ତାହେଲେ?
ମତେ ରୋଷେଇ ତାହେଲେ ଆଳୁ ଚକୁଟା କରିବାର ମତେ ଆସେ
ଆଚ୍ଛା ଆଚ୍ଛା ଆଳୁ ଚକୁଡ଼ା କରିବାରେ ଆପଣ କେମିତି କଣ କରନ୍ତି ଟିକେ ତାର ପ୍ରୋସିଜର ଟିଏ ବତେଇବେ କି?
ଆଳୁ ଚକୁଟାର ପ୍ରୋସିଜର୍ ଟା ହଉଚି ତମେ ଫାଷ୍ଟେ ଆଳୁକୁ ପେସର୍ କୁକର୍ ରେ ପାଣି ଦେଇକରି ଆଁ କନ୍ତ ଆଳୁକୁ ଧୁଆଧୁଇ କରିକିନି ଆଳୁକୁ ସିଜେଇବାକୁ ଛାଡ଼ିଦବ ଠିକ୍ ଅଛି।
ଆଚ୍ଛା ହଁ।
ପ୍ରାୟ ଗୋଟେ ଅଧଘଣ୍ଟାଟି ଭିତରେ ଆଳୁ ଯେତଳେ ସିଝିଯିବ
ଆଚ୍ଛା।
ଆ ଗରମ ଆଳୁ ଗୁଡ଼ିକ କାଢି଼କି ତା ଚ୍ ଚୋପା ଛଡ଼େଇକି
ଉଁ ହୁଁ ହୁଁ।
ଆମେ କ୍ ଅଲଗା କରେଇରେ ତେଲ ତେଲ ଗରମ ହେଲା ପରେ ପିଆଜ, ଜିରା ଓ ମରଚ ଏବଂ ଯଦି ହଲଦିଆ ପଣଙ୍କ ଇଚ୍ଛା ପକାଇବେ ନହେଲେ କିଛି ଦରକାର ନାହିଁ ଠିକ୍ ଅଛି।
ହଁ ହଁ ହଁ।
ଆପରେ ସେ ଆଳୁ ଗୁଡ଼ିକ ତ ଚୋପା ଛଡ଼େଇଥିବେ ଆଳୁ ଗୁଡ଼ିକ ପକେଇକି ଗୋଟେ ବେଲାରେ ଚକୁଡି଼ ଦେବେ। ଚକୁଡି଼ଲା ପରେ ଗୋଳେଇ ସବୁ କରି ଥାଲା ପରେ ଲୁଣ ପକେଇକି ପୁଣି ଥରେ ଘାଣ୍ଟି ଦେବେ ଆପଣଙ୍କର ଆଳୁ ଚ ପୁରା ରେଡ଼ି ଆଉ ତେ ଚିକେନ୍ ପକଡ଼ା କରିବାର ମଧ୍ୟ ଆସେ।
ଆଚ୍ଛା ଆଳୁ ଚକୁଡ଼ା ଯୋଉ କରୁଛନ୍ତି ଆପଣ ଆଳୁକୁ ପୋଡ଼ି ପୋଡ଼ିଲେ ହବନି କି? ଆଳୁ ପୋଡ଼ି
ପୋଡ଼ିଲେ ପୋଡ଼ିଲେ ହଫ ମଧ୍ୟ। କିନ୍ତୁ ମୁଁ ପ୍ରାୟ ବିନା ପୋଡି଼କି ସିଜେଇକରି ମତେ ଟେଷ୍ଟ ଟା ଆସେ। ତମେ ଚାହିଁବ ମଧ୍ୟ ଆଳୁକୁ ସିଜେଇକି ନ ଏତେ କରିଲେ ମଧ୍ୟ ହବ। ନ ଫୁଟେଇଲେ ମଧ୍ୟ ହବ।
ଆଚ୍ଛା, ଆଚ୍ଛା, ଆଚ୍ଛା, ଆଚ୍ଛା ଚିକେନ ପକୋଡ଼ା କଲେ କେମିତି କଣ କରୁଛନ୍ତି ଟିକେ କହିପାରିବେ କି?
ପକୋଡ଼ା କରିଲେ ପ୍ରଥମେ ଚିକେନ ଯୋଉ ଦୋକାନକୁୁ ଯିବା, ଆମେ ଲେଗପିସ୍ ଧରିକି ଧରୁ ତାକୁ କହିବୁ ଲେଗ୍ ପିସ୍ ନୁହେଁ ତାକୁ କହିବା
କଣ କହିଲେ ହାଲୋ ଶୁଭମ୍ ଭାଇ? ହେଲୋ। ହାଲୋ। ଶୁଭମ୍ ଭାଇ ଶୁଭମ୍ ଭାଇ। ହଁ, କେମିତି କଣ କରିବେ? ହାଲୋ। ହାଲୋ।